ହଁ ଭାଇ ଧନ୍ୟବାଦ।
ହଁ ମୁଁ କଲ କାଟିଦେଲି। ଏ ବାକି ଆଉ ଟିକେ କଥା ହବାର ଥିଲା ଆପଣଙ୍କ ସହିତ।
ଆଜ୍ଞା ଆଜ୍ଞା।
ହୁଁ ଯେ ମୁଁ କହୁଥିଲି ତମେ ଏବେ ଯୋଉ ପଢାପଢି କରୁଛ, କଣ ପଢୁଛ ତମେ?
ଭାଇ ଆମର କଣ ଯୁକ୍ତ ତିନି ଚାଲିଛି ଆମର ଦ୍ଵିତୀୟ ବର୍ଷ
ଆଛା ଓ ହୋ କୋଉଟା କଳା ନା? ଗଣିତ ନା ଆ ବିଜ୍ଞାନ?
ହଁ ରାଜନୀତି ବିଜ୍ଞାନ
ଆଛା ରାଜନୀତି ବିଜ୍ଞାନ ପଢୁଛନ୍ତି ନା ଓ ହ ଏଇଟା ଗୋଟେ ଭଲ ସବଜେକ୍ଟା ଏଟା ଆଗକୁ ବି କାମ ରେ ଆସେ ନା ।
ହୁଁ ହୁଁ ବହୁତ
ପ୍ରତିଯୋଗିତା ମୂଳକ ପରୀକ୍ଷା ପରୀକ୍ଷା ଦେଲା ବସିକି ବହୁତ କାମ ହୁଁ ହ ମୁଁ ବି ପଢୁଥିଲି ଯେ ମୁଁ ଆମର ଓଡିଶା ବୈଷୟିକ ଆ କୃଷି ବିଜ୍ଞାନ ଅନୁଷ୍ଠାନରେ ପଢୁଥିଲି ଭୁବନେଶ୍ଵରରେ
ହ ହ
ହୁଁ ପରୀକ୍ଷା ଆସିଛି ବନ ବିଭାଗରେ
ହୁଁ ହ
ହଁ ବନ ବିଭାଗର ବହୁତ ବନ ବିଭାଗରେ ପଢିକି ଆସିଛି ଛଅ ବର୍ଷ ହୁଁ
ବର୍ଷା ଫର୍ଷା ବି ହେଲେ ଭଲ ହୁଅନ୍ତା ତ ମରୁଡି ଏଥର ଅଧିକ ବୋଧେ ଗଛ ପତ୍ର କାଟି ଦେଇେଇଛନ୍ତି ନା କଣ?
କଣ କରିବା ଆଉ ବନ ବିଭାଗ ଯେତେ ଚେଷ୍ଟା କଲେ ମ ନିଆଁ ଦାଉରୁ ତ ରକ୍ଷା କରିପାରୁନି ଜଙ୍ଗଲକୁ ଲୋକମାନେ ସଚେତନ ନହେଲେ ହବ କଉ
ହୁଁ
ମାନେ ଅ କା କାମ ଲୋକମାନେ କରିପାରିବେ ସେତେ କାମ ସରକାର କରିପାରିବନି ନା
ହୁଁ ଯୁଆଡୁ ହେଲେ ବି ନିଆଁ ଟା ଲାଗି ଯାଇଥାଉ ସିଏ ଆମ ସବୁ
ହଁ ଖରା ଦିନେ ଦେଖ ଭାଇ ଖରା ଦିନେ ଗରମ ହଉଛି ଏମିତିରେ ବି ତାପରେ ନିଆଁ ଲାଗିକି ଆହୁରି ଗରମ ହଉଛି କେତେ ପରିବେଶ ଦୂଷିତ ହଉଛି ନା ନାଇଁ? ଧୂଆଁ ବାହାରୁଛି। ପତ୍ର ଜଳି ଯାଉଛି ଗଛ ପତ୍ର ପୋଡି ଯାଉଛି ତାପରେ ଛୋଟ ଛୋଟ ଜୀବଜନ୍ତୁ ତ ସେମାନେ ତ ଆଉ ବାହାରି ପାରୁନାହାନ୍ତି ଜଙ୍ଗଲରୁ ସେମାନେ ପୋଡିକି ମରୁଛନ୍ତି । ତ ଯେତେ ବି ମଧ୍ୟ ବି ମାନେ ମାନେ ଲୋକମାନେ ଟିକେ ସଜାଗ ହେଲେ ହିଁ ଯାଇକିନା ଟା ହେଇପାରିବ କାହିଁକି ନା ଦେଖ ସରକାର ବନ ବିଭାଗ ଦମକଳ ବାହିନୀ ଏମାନଙ୍କୁ ଯେତେ ବି କହିଲେ ବି ପାଣି ଫାଣି ପକେଇକି କିମ୍ବା ହାନିଆଁକୁ ରକ୍ଷା କଲେ ମଧ୍ୟ ଅ
ହଁ ସେଟା କେତେ? କରିପାରିବେ ହେଲେ ବି?
କିନ୍ତୁ କଣ କରୁଛନ୍ତି ନା ଏଠି ଲୋକମାନେ ଆମେ ଦେଖ ଆମେ ଆମର ପୁରୁଣାଓଳ ଆ ଓଳିଆ ଗଦା କିମ୍ବା ଯୋଉ ମହୁଲ ଗୋଟେଇବା ପାଇଁ ଶାଳ ମଞ୍ଜି ଗୋଟେଇବା ପାଇଁ ଆମେ କଣ କରୁଛୁ ନା ନିଆଁ ଲଗେଇ ଦେଇଛୁ।
ନିଆଁ ଲଗେଇଦ‌ଉ।
ସେଠି ରହୁନୁ ଆଉ ନିଆଁ ଲଗେଇଦି
ନାଇଁ ପଳେଇ ଦେଇ ଆସୁଛି ସବୁ ତାପରେ ତାର ପାଖ ପାଖ ବି ପୋଡି ଯାଇଛି।
ପୋଡି ପୋଡି ଯାଉଛି ଆ ଯେତିକି ଜିନିଷ ଜଳୁଛି ସେତିକି ଜିନିଷ ଆଉ ଲଗା ହଉନି ଗଛ। ହୁଁ ଉଁ। ଥିପାଇଁ ତ ପତ୍ର ଝ ପତ୍ର ଝଡା ସମୟ ନା
ହୁଁ ହୁଁ ଏବେ ଅଧିକାଂଶ ପତ୍ରରେ ଝଡୁଛି ନା ସରି ସବୁ ଜଲ୍ଦିି ନିଆଁ ଲାଗିଯାଉଛି ସିଆଡେ।
ହଁ ଖର ଖରାକୁ ଗଛ ଶୁଖିକିନା ପୁରା ପେଟ୍ରୋଲ ୱା
ହୁଁ ଶୁଭୁନି କିଛି ଭଲରେ ଭାଇ।
କୋଡ ମାଛ ହେଁ ହେଁ।
ହୁଁ ହୁଁ। ହୁଁ ହେଲୋ।
ସେଥିପାଇଁ ଆଉ ତ ଯା ହଉଛି ଆମ୍ଭ ଯୋଗୁ ତାପରେ ଖରା ବେସି ହେଲେ ବର୍ଷା କମ ହେଇଉଛି ମରୁଡି
ହଁ ହଁ ଏଥର ଅଧିକାଂଶ ତ ମରୁଡ଼ି ସମସ୍ୟା ହଉଛି। ସେ ସେ ନିଆଁ ପାଇଁ କା ଅଧିକ ଗରମ ବି ହଉଛି ସେମ୍ ଜଙ୍ଗଲରେ ଏବେ ପାଖାପାଖି ଆମର ମାନେ ଗାଁଉଲି ଗାଁ ନା ଚାରି ପାଖାପାଖି ଜଙ୍ଗଲ ଜଙ୍ଗଲରେ ବେସି‌ ନିଆଁ ଲଗେଇଦେ ତାପରେ ଏପଟେ ପ୍ରବଳ ଗରମ ନା
ଗାଁକୁ ବି ନିଆଁ ମାଡି ଆସିବାର ସମ୍ଭାବନା ବି ଥାଏ ବେ ବେଲେବବେଳେ କହିହବନି କାହାର ଚାଳ ଥିବ। କାହାର କେମିତିଆ ଘର ଥିବ ତନିଆମ ହଁ, ତ ନିଆଁ ମାଡି ଆସିଲେ ସେଟା ଧନ ହାନି ପ୍ରାଣ ପୀଡା ହେଇଯିବ।
ଅଧିନ ଅଧିକ ଅଧିକ
ହୁଁ ତ ସେଇଟା ଆଉ ବର୍ଷା ଯେତେବେଳେ ହଉଛି ଜୋର ହଉଛି‌। ଖରା ହେଲେ ଜୋର ହଉଛି। ଶୀତ ହେଲେ ବହୁତ ଜୋର ହଉଛି।
ଏଥର ତ ସବୁ ଭାଇ ଲେଟ୍ ଲେଟରେ ଆସୁଛି ସବୁ ଆଉ। ବିଳମ୍ବ ହେଇଯାଉଛି, ବର୍ଷା ବହୁତ ବିଳମ୍ବ।
ତ ବର୍ଷା ନହେଲେ ପୁଣି ଚାଷ କାମ କରିବା ପାଇଁ ମଧ୍ୟ ଅସୁବିଧା।
ହୁଁ, ତାପରେ ଏପଟେ
ଆର ବର୍ଷ ଏତିକି ବେଳକୁ ମାନେ ଚାଷ କାମ ଷ୍ଟାର୍ଟ ହେଇଯାଇ ହେଲା ଆରମ୍ଭ ହେଇଯାଇଥିଲା ତ ଏ ବର୍ଷ କଣ ଆଉ ପୁରା ଡେରି ହେଇଗଲା ନା ଭୁ ଆଉ।
ବିଳମ୍ବ ହଉଛି ଭାଇ ଏପଟେ ଏଇ ବର୍ଷ ତ ଅଧେ ବର୍ଷା ବି ଭଲ ହେଲାନି ଆଉ।
ହୁଁ ହୁଁ ହଁ ବର୍ଷା ଦିନେ ଗୋଟେ ଭ ଆଗେ ଛୋକ୍ ମିବ ଉଥି
ହୁଁ ହୁଁ ବହୁତ ପ୍ରକାର ଛକ୍ ଆମର ଆମର ଏପଟେ ଅଧିକ
ତମର କୋଉ କୋଉକୁ ଛତୁ ମିଳେ ଭାଇ।
ଆଉ ଏପଟେ ଜାମ୍ବୁ ଛତୁ ତାପରେ
ହୁଁ ହୁଁ ଜାବୁଛ ତୁରା କେମିତି ଆ କି
ମାନେ ଜାମୁକୋଳି ଗଛ ତଳେ ଯୋଉ ବାହାରିଥା ସେଛଡ଼ା ହଁ ସ ନ୍ଧ୍ୟା ଟା ଆମର ହଁ ମାଂସର ଯ କଲିଜା ନାହିଁ କି।
ହଁ ହଁ ହଁ ସେଇଭଳିଆ ଦେଖାଯାଏ କି ହୁଁ ହୁଁ। ନାଇଁ ଏଠି ଆମର ବି ମୁଁ ଯୋଉ ଜାଗାରେ ରହୁଛି ଏବେ ସେଇ ଜାଗାରେ ବି ବହୁତ ପ୍ରକାର ଛତୁ ମିଳେ ପାଞ୍ଚ ଛଅ ପ୍ରକାରର ଯେମତିକି ଆମର ଶ୍ରବଣ କଡ ତ ଗୋଟେ କହିଲ ସେଇଟା ଆହୁରି ଦିଟା ପ୍ରକାର ଯୋଉଟା କି ମଝିରି ଡିମ୍ବା ବୋଲି କହୁଛନ୍ତି। ଏଟା ଗୋଟେ ମିଳେ। ତାପରେ ଆଉ ଗୋଟେ ପୁଟକୁଲି ପୁଟକୁଲି ଛତୁ ମଧ୍ୟ ମିଳେ।
ହୁଁ।
ହଁ।
ଆଉ ତ ଅଧିକାଂଶ ତାପରେ ଶାଗ।
ହଁ ବରଡା ଶାଗ ବରଡା ଶାଗ ବି ଖାଇ ଛି ମୁଁ ବହୁତ ବଢିଆ ଲାଗେ।
ହୁଁ।
ଏଟା ତ ଏବେ ଆଉ ମିଳେ ମିଳୁ ନଥିବ।
ନାଇଁ ଏବଟେ ଏବେ ସରିଗଲାଣି ସବୁ । ତାପରେ ଏବେ ମୁନୁକା ଶାଗ ବି ଥିଲା ସେଟା ବି ସରି ସାରିଲାଣି।
ହଁ ଏବେ ମୁନି ଛୁଇ ମଧ୍ୟ ଭଲ ଲାଗେ। ସଜନା ଛୁଇଁ ଆଉ ଆଉ କଣ ଏବେ ତ ଇଏ ମିଳିବ ଷ୍ଟାର୍ଟ ହବ ଆମର ଜାମୁ
ଜାମୁ କୋଳି ହଁ ଖଜୁରୀ କୋଳି ଜାମୁ କୋଳି ତାପରେ ଆଉ କଣ ସେଟା କହୁଛନ୍ତି କି ଚାରୁକୋଳି।
ଚାରକୋଳି ଚାରକୋଳି।
ହୁଁ ହୁଁ କୁସୁମ। ଆଉ ତମପଟେ ସେପଟେ କଣ ଆମ୍ବ? ଫାମ୍ବ ସରିଲାଣି ନା ଅଛି ଯାହା
ଆମ୍ବ ଟିକେ ଟିକେ ଅଛି ବହୁତ କମ କମ।
ହୁଁ ଏପଟେ ବି ସେମତିଆ ହଁ। ହୁଁ।
ମୁଁ ଯୋଉଠି ରହୁଚି ସେଠି ଏବେ ପଣସ ପାଚିବା ଷ୍ଟାର୍ଟ ହଉଚି ଏଇଟା। କିନ୍ତୁ ଆମ ଗାଁ ଆଡେ ଆମ ଗାଁ ଆଡେ ପଣସ ପାଚିକି ସରିଗଲାଣି।
ହୁଁ ହୁଁ ହୁଁ ଆମ ଗାଁ ରେ ତ ଅଧିକାଂଶ ପଣସ ଗଛ ଏକା ନାହିଁ। ସବୁ ହାଣି ଦେଇଚନ୍ତି କାଟି ଦେଇଚନ୍ତି ସବୁ।
ପଣସ ଗଛ ଟା ଭଲ ନା ତାର ଯୋଉ ମ ଞ୍ଜି ସେଟା ଦେହ ପାଇଁ ବହୁତ ବଢିଆ। ମଞ୍ଜି ଖାଇବ ବି ଭଲ ଲାଗେ ସ୍ୱା ସ୍ୱାଦ ଲାଗେ। ହୁଁ ହୁଁ ପୋଡିକି ବି ଖାଆନ୍ତି।
ହୁଁ ପୋଡ଼ିକି ବି ଖାଆନ୍ତି।
ପଣସ କଞ୍ଚା ଥିଲା ତରକାରୀ କଲେ ବହୁତ ବଢିଆ ଲାଗେ।
ହୁଁ। ତରକାରୀ ତାପରେ ସେଟାକୁ ଛଣା ବି ଭଲ ହଉଛି ସେଟା। ଛାଣିବା ପାଇଁ କଞ୍ଚା ପଣସ ଛାଣିକି ଖାଇବା ପାଇଁ ଭଲ ଲାଗେ।
ବହୁତ ପ୍ରକାର ଜିନିଷ ଅଛି ଗାଁ ମାନଙ୍କ ରେ ମିଳେ।
ହୁଁ ତାପରେ ଏବେ ଅଧିକ ଚାଷ। ବି ହଉନି ନା ବର୍ଷା ପାଇଁ।
ହୁଁ ବର୍ଷା ପାଇଁ ହଉନି ଚାଷ ବହୁତ ଗୁଡେ।
ଛିି ମିଳୁ ନି ଅଧିକ।
କନ୍ଦା ମିଳେ କି ନାଇଁ?
ହଁ ବହୁତ ସାର କନ୍ଦା।
ହୁଁ ହୁଁ କନ୍ଦା କୋଉ ପ୍ରକାର କନ୍ଦା ଖାଇଚ ତମେ ଭାଇ?
ହୁଁ ସେଇଟା କନ୍ଦମୂଳ।
ହୁଁ ହୁଁ ନାଇଁ ଜଙ୍ଗଲୀ କନ୍ଦା ଯେମତି କିି ଯୋଉ ଭାତ କନ୍ଦା ପିତା କନ୍ଦା।
ହଁ ହଁ ସେଇଆ ସବୁ ସବୁ। ପିତାକନ୍ଦା ତାପରେ ଭାତ କନ୍ଦା ତାପରେ ଆମର ହୁଁ।
ଲୟର କନ୍ଦା। ମୁଁ ବି ଖାଇଛି। ମାନେ ବହୁତ ଜାଗାରେ ଗାଁ ମାନଙ୍କରେ ମିଳେ ଏଟା
ପାଣିରେ ବି ଭସେଇକି ରଖିଥାନ୍ତି ସକାଳେ ରଖିଥାନ୍ତି ସନ୍ଧ୍ୟାରେ କଣ କି ନା କହୁଛନ୍ତି ସେଇଟା ବି ଜାଣିପାରନ୍ତି ମନେ ପଡୁନି ଭଲସ ସେ କନ୍ଦାର ନା ଜାଣିନି
ସେଟାକୁ ପିତା କନ୍ଧା କୁହନ୍ତି ବୋଧେ
ହଁ ବୋଧେ ହଁ ହଁ ହଁ ନାଇଁ ନାଇଁ ବିତା ଖନ୍ଦା ବିତା ଖନ୍ଦତା ଠିକ ଠିକ ମାନେ ସେଇଟା ରଖିଲେ କଣ କି ସେ ପିତାଜୀ ହଉନି କି ସେଟା ହଁ ହଁ ଦେହ ପାଇଁ ବି ଭଲ ସେ କନ୍ଦା ।
ହଁ ସେଟା ଖାଇଲେ ମ୍ୟାଲେରିଆ ହୁଏନି
ହୁଁ ହୁଁ
ମଶା ତ କହନି ଭାଇ ବର୍ଷା ଦିନ
ବର୍ଷା ଦିନ ହୁଁ ପାଣି ବି ଯୋଉଠି ରହିଯାଉଛି ଆଉଠୁ ସେଟା ଜମିକି ରହିଗଲେ ସେଟ ମଶା ନୁହଇକି ତ
ହଁ
ସହର ଜାଗର ତ ଅଧିକାଂଶ ଭାଇ
କଣ ଯଦି ଅସନା ରହିଲା ଜାଗା ତାହେଲେ ଆବର୍ଜନା ରହିଲା ତାହଲେ ମଶା ଟା ହବ
ହୁଁ ରାସ୍ତା ସାଇଡ ବି ଯୋଉ ଡ୍ରେନ୍ ଯାକ ଯାଉଛି ନାଳରେ ସେଗୁଡାକ ସବୁ
ପାଣି ଜମିକି ରହିଲେ ତ ହବ ମଶା
ମଶଲା ପରେରେ ସବଳ
ମଶାରୀ ଫସାରି ଟାଙ୍ଗିକି ଶୋଇବା କଥା ଏଇ ଟାଇମରେ ଆଉ ହଉ ଭାଇ ଠିକ ଅଛି ମୁଁ ବି ଯାଉଛି ଶୋଇବି, ମତେ ନିଦ ଲାଗିଲାଣି ଟିକେ
ହୁଁ ହଁ
ଆଉ ହ ଶୁଭରାତ୍ରି
ଆଜ୍ଞା ଶୁଭ ରାତ୍ରି।
ଧନ୍ୟବାଦ ଭାଇ ରହିଲି।
ହଁ ଭାଇ ଠିକ ଅଛି ।
ହ